ଆଜ୍ଞା କୁହନ୍ତୁ ବାନ୍ଧବୀ ପ୍ରଣାମ।
କଣ କରୁଛ?
ମୁଁ ଏଇଠି ବସିକିରି ଅଟା ଚକଟୁଥିଲି ଆଉ।
ଆଉ ଆଉ କ କଣ? ଆଜି କଣ ରୋଷେଇ ହେଇଛି?
ନାଇଁ ଆମର ରୋଷେଇ ହେଇନି ଆମର ଅଟା ଚକଟୁଛି ରୁଟି ହବ।
ହଁ।
ଆଉ ଆଉ ସନ୍ତୁଳା ହବ ଆଉ।
ଆଉ ଖାଇଛ ଆଜି କଣ?
ଆଜି ମୁଁ ଖାଇଛି ସନ୍ଧ୍ୟାବେଳେ ବରା ଆଉ ସିଙ୍ଗଡ଼ା।
ଆଉ ଦେହ ଭଲ ଅଛି?
ବସ୍ ହଁ ମୁଁ ବହୁତ୍ ସୁସ୍ଥ ଅଛି।
ଆଉ କଣ?
ଆପଣ କେମିତି ଅଛନ୍ତି?
ହଁ ଭଲ ଆଉ,
ହୁଁ-ହୁଁ,
ଆଉ କଣ କ?
ହଁ ଆପଣଙ୍କର ମାଟି ଘର ଅଛି?
ନା ଆମର ମାଟି ଘର ନାହିଁ ଆମର କୋଠା ଘର।
ଆମର ତ ମାଟି ଘର ଖଣ୍ଡେ ଅଛି ଯେ, ଆମର ତ ଖଣ୍ଡିଆ ମାଟି ଘର ଆଉ, ସେ ମାଟି ଘରେ ଯେ କୁହନି କାଇଁ ପିମ୍ପୁଡି ହେଇ ଯାଉଛନ୍ତି କେତେବେଳେ, ହୁଁ ଝରି ପୋକ ଆସୁଛନ୍ତି ଏମିତି ସବୁ ଅସୁବିଧାରେ ସମ୍ମୁଖୀ
ଆମ ଘରେ ପିମ୍ପୁଡି ପ୍ରବଳ, ପୁରୀ ଯିବାକୁ ଆମେ ରହିବା କୁ,
ହଁ ଏଇ ଯୋଉ ବର୍ଷା ହଉଛି ନା ସେଥିଲାଗି ପିମ୍ପୁଡି ମାନେ ସବୁ,
ପିମ୍ପୁଡି ହଉଛି ବର୍ଷା ହେଲା ଏବେ ଟିକେ କମିଛନ୍ତି ଆଉ,
ଓହୋ,
ଅଁ ଆ,
ଆଉ,
ଆଉ ଦେହ ପା ଭଲ ଅଛି ସବୁ?
ଆଜ୍ଞା-ଆଜ୍ଞା, ଆଉ ବର୍ଷା ପାଣିପାଗ କେମିତି ଅଛି ଆପଣଙ୍କର?
ହଁ ଏ ସକାଳେ ତ ବର୍ଷା ହେଇଥିଲା ଆଉ ଏଇନା ବର୍ ଷା ଟିକେ କମ୍ ଅଛି ଏତେ ନାହିଁ,
ହଉ, ଆମ ଆଡ଼େ ବର୍ଷା ସଖାଳୁ-ସଖାଳୁ ହେଲା,
ହଁ ସେ ସକାଳୁ ସାତଟା ସାଢ଼େ ସାତଟା ପାଖାପାଖି ହେଲ୍
ଓହୋ ଆମର୍
ସକାଳୁ ସାତଟା ସାଢ଼େ ସାତଟା ପାଖାପାଖି ବର୍ଷା ହେଇଥିଲା ଆଉ ଆଜ୍ ସ କାଳେ କଁ ଖିଆଯାଇଥିଲା?
ସକାଳେ ମୁଁ ଖାଇଥିଲି, ହୁଁ ଚୁଡ଼ା, କଦଳୀ, ଗୁଡ଼, ନଡ଼ିଆ, ଚକଟା,
ଏଇନା କୋଉଠି?
ଆମ ଘରେ ଆପଣ କୋଉଠି ଅଛନ୍ତି କି?
ମୁଁ ସେଇ ଘରେ ଅଛି ଆଉ କୁଆଳେ,
ଆଉ ସକାଳେ କଣ ଖାଇଥିଲେ।?
ସକାଳେ ନଡ଼ୁଆ ଟାଇପି ନଡ଼ୁଆ ଟାଇପି ଆଉ ଛି ଜା,
ଓହୋ ହଁ ଓଡିଆ ମାନଙ୍କର ତ ଚା ଟା ପ୍ରଧାନ ଆଉ,
ହଁ ସେଇଟା ତ ନପିଇଲେ ଅସମ୍ଭବ ସବୁ,
ହଁ ଯେ କିନ୍ତୁ ମୁଁ ଚା ପ ଆଜ୍ଞା,
ଆଉ ଦେହ କଣ ଆମର ତ ଏଠି ବହୁର ଦେହ, ଖରାପ୍ ରହୁଛି ଆଉ ମୋର ବି କାଲି ଛାତି ପେନ୍ ହଉଥିଲା, ରାତି ରେ ଶୋଇନି,
ଛାତି ଯନ୍ତ୍ରଣା ହଉଥିଲା ଆପଣଙ୍କର ନା?
ହୁଁ,
ଆଜ୍ଞା?
ଛାତି ଯନ୍ତ୍ରଣା ହଉଥିଲା ଶୋଇ ପଡ଼ିଥିନି ଥଣ୍ଡା ରୁ କାଇଁ ହଉଛି
ଓ ଓହୋ ଥଣ୍ଡା ପାଇଁ ହଉଛି ନାଇଁ। ହଉ ଆପଣ ଟିକେ ଦେହର ଧ୍ୟାନ ନିଅନ୍ତୁ ଦେହର ଯତ୍ନ ନିଅନ୍ତୁ।
ହଁ ସେମିତି ନଉଛି ଆଉ ନଉଛି ଆଉ।
ହୁଁ
ଆଉ
ହଁ ଏଇ ଥଣ୍ଡା ଦିନ ଆସିଲା ତ ଆପଣ ଟିକେ ଭଲ ଭାବରେ ଯତ୍ନ ନ ନେଲେ। ଦେହ ତ ଛିକେ ଛିକେ କରି ଖରାପ ହବ ଆଉ।
ହଁ
ଆଉ ସୋରିଷ୍ ତେଲ ଗରମ କରିକିରି। ଗୋଡ଼ରେ ହୁଁ ଆପଣ ଗୋଟେ କାମ କରନ୍ତୁ ସିଙ୍ଗେଡା ହର ପତ୍ର ଆଜ୍ଞା।
ମୁଁ କହୁଥିଲି କି ମାଛିଆ ଖିଆ ପାଦର ମୁଁ କହିଲି ମାଛିଆ କି ପାଦରେ ହେଇଥିଲା ସେଠା ସେଟା ମାନେ କଣ ସିଏ ତାକୁ ମାନେ କ୍ରତାକ୍ତ ପୁରା କରିଦେଇଛନ୍ତି ମୋ ବୋଉ ଆଉ ତାକୁ। ତାକୁ ମାନେ କେମିତି କଣ ମାନେ ତାକୁ ଖଣ୍ଡିଆ କରିଦେଇଛି।
ଓହୋ ସେଟା ଖଣ୍ଡିଆ କଲେ
ଖଣ୍ଡିଆ କରିଦେଲି ସେ ତା ଦିରେ ସେ ବିନ୍ଧା ହେଉଛି। ପ୍ରବଳ ବିନ୍ଧା ହେଲାଠୁ ସେ ଶୋଇ ପାରୁନି କି ଚାଲିପାରୁନି ସେ ପାଦରେ, ଆ କଣ କଲେ? ତା ମୁଁ ବି ଜାଣିପାରୁନି ତାକୁ ମେଡ଼ିକାଲ ନେବି ବୋଲି
ଆପଣ ଗୋଟେ କାମ କରନ୍ତୁ ପାଖରେ ଥିବା ଚିକିତ୍ସାଳୟକୁ ନେଇକିରି ତାଙ୍କୁ ଥରେ ଚିକିତ୍ସାଳୟ କୁ ଦେଖାନ୍ତୁ ସେ ଯାହାବି ଆପଣଙ୍କୁ ଉପଦେଶ ଦେବେ ତାହାକୁ ଆପଣ ମାନିକିରି ଚଳିଲେ ଜଲଦି ଭଲ ହେଇଯିବ ଆଉ
ଆଚ୍ଛା ଠିକ୍ ଅଛି ଆଉ ସବୁ। କୁହ ହୁଁ ଆଉ କଣ କୁହ।
ଆଉ ରଜରେ କଣ କେମିତି ରଜ କଟେଇଲେ।
ରଜ ସେମିତି ଘରେ ଆଉ, ପ
ଆଉ ପିଠାପଣା କଣ ହେଇଥିଲା।
ପିଠାପଣା କିଛି ଆମର ଆମ ତ କିଛି ହେଇନଥିଲା ପିଠା ପଣା
କାହିଁକି?
ଆମର ଆମ ଜେଜେମା ମରିଥିଲେ, ମରିଯାଇଛନ୍ତି ତାଙ୍କ ସେଥିଲାଗି ଆମ ଶ୍ରାଦ୍ଧ ଯାଇନି ସେଥିଲାଗି ହବନି।
ଓହୋ ବର୍ଷ ଶ୍ରାଦ୍ଧ ନଗଲେ ହୁଏନି।
ନା ଆଈ ପଠେଇଥିଲେ ଯୋଉ ପୋଡ ପିଠା ଖାଇଥିଲି ଆଉ ସେତିକି ଆଉ।
ହ ଓହୋ ନେଇକିରି କିଏ ଆସିଥିଲେ।
ତମର ସବୁ କଣ ମାମୁଁ
ଓହୋ ତମର କେତେ ଜଣ ମାମୁଁ ଅଛନ୍ତି?
ଆମର ଜଣେ ଆଉ ମୁଁ ନିଜ ନିଜ ମାମୁଁ ଜଣେ ଆଉ ସେ ଥିବେ
ଆଜ୍ଞା।
ମାମୁଁ ତ କେତେ ବହୁତ ମାମୁଁ ଅଛନ୍ତି ତାଙ୍କୁ କହିଲେ ସେଟା ବହୁତ ଜଣ ଅଛନ୍ତି।
ନାଇଁ ନିଜ ମାମୁ ନା। ବହୁତ ଜଣ ମାମୁଁଙ୍କ ନିଜ ମାମୁ ଭଳିଆ ହଁ ହଁ ସିଏ ତମ ଘରକୁ ମିଠା ନେଇକି ଯାଇଥିବେ ଯେ ସେ ତୁମ ନିଜ ମାମୁଁ ହେଇଥିବେ। ଆଉ
ଆଉ କଣ କୁହ ଆଉ ସବୁ ଭଲ।
ଆଜ୍ଞା ଆପଣଙ୍କ ଜେଜେମାଙ୍କର କେମିତି କଣ ଶାଦ୍ଧକ୍ରିୟା ହେଲା। କଣ ହେଲା ତା ବିଷୟରେ କିଛି କୁହନ୍ତୁ ଆମକ
ହଁ ଭଲ ସେମତି ଆଉ। ଭଲ ସେମତି ଆଉ।
ଭଲ ସେମିତି
ଭଲସେ ହେଇଛି ଆଉ। ଭଲ ଗ୍ରାଣ୍ଡ ତରିକା ରେ ପୁରା ଉଁ ବଡ଼ ଆକାରରେ ଟିକେ କରିଛୁ।
ଆଜ୍ଞା ଆପଣଙ୍କର ଶୁଦ୍ଧିକ୍ରିୟା କେମିତି କଣ ହୁଏ ଆପଣଙ୍କର ଘରେ ମାନେ କଣ ଥାଏ ନିୟମ ଭଳି
ଆମର ସେମିତି କିଛି ଥାଏ ଆମର ନବମ ନବମ ନ କିୟା ଠାରୁ ଷ୍ଟାର୍ଟ ହୁଏ। ନଅକ୍ରିୟା ଟା ରୁ ଆରମ୍ଭ ହେଇକିରି ନଅ ଦଶ ତାପରେ ଏଗାରରେ ଶାନ୍ତି ମୂତ ଭତକୁ ପାଣି ପାଇସାରିଲା ପାଇସାର ପାଇସାରିଲା ପରେ ଅଣସଟିଆ ଶେଷ ହେଇଯାଏ। ସେମିତି କିଛି ନଥାଏ ଆଉ ଆଉ।
ଆଚ୍ଛା
ଆମର ହଁ।
କଣ କୁହନ୍ତୁ।
ଆଉ ଭୋଜ ଭୋଜି ତ ଆମର ସବୁ ହେଇଥିଲା।
ଆପଣଙ୍କର କଣ ହେଇଥିଲା?
ଆମର ଅ ରାଇ ଯୋଉ ଭାତ ଡାଲ ଡାଲି ଆ ଖଟା
ଆଜ୍ଞା।
ଆଉ ଆ ଚିଲି ପଣସ ଆଉ। ଦହିବରା ପାସ ପାମ୍ ପଡ ଆଉ ବରା ଆଳୁ କସ ସା ହେଇଥିଲା ଆଉ ଗୁ୍ ଚୁପ୍ ଏ।
ଗଡ଼ାଇରୁ କସ।
ହୁଁ ଆଉ ଚାଟ୍ ହେଇ ଥିଲା।
ଆଜ୍ଞା।
ଏଇଆା ସବୁ ଆଉ।
ଆଉ ଆ କିଏ କିଏ ସବୁ ଆସିଥିଲେ ଆପଣଙ୍କର
ହଁ ଆମର ସମସ୍ତେ ଘର ଲୋକର ମାନେ ସମସ୍ତେ। ତ ଆସିଥିଲେ ଆଉ ଆମ ବନ୍ଧୁ ବାନ୍ଧବ।
ଆଛା।
ହ ବାହାରୁ ବି ଯା ବହୁତ ଜଣଙ୍କ ଲୋକ ହେଇଥିଲା ଅଧିକା ଅଧାରୁୁ ଅଧିକାଂ। ଆଉ ଅ ଆସିଥିଲେ।
ଆଉ ତାହେଲେ ଏମିତି ଆପଣଙ୍କର ସବୁ। କେଁ ସବୁ ବନ୍ଧୁବାନ୍ଧବ ଆସନ୍ତି।
ଆମର ଏମିତି। ହୁଁ ବନ୍ଧୁ ବାନ୍ଧବ ଆସନ୍ତି। ଲୁଗାପଟା ଦିଆ ହୁଏ ପଇସା ପତ୍ର ଉ ହଁ ସ ବି ସବୁ ଆମ ସବୁ ପଇସା ପତ୍ର ବି ଦିଆ ଦି କରନ୍ତି ଏମିତି ଆଉ।
ହଁ ହଁ। ଭଲ ଲାଗିଲା ଜାଣିକିରି ଏସବୁ ବିଷୟରେ। ଆଉ ମୁଁ ତ ଏବେ ଯେହେତୁ ଅଟା ଦଳୁଥିଲି କହୁଥିଲି। ଏବେ ମୁଁ ରୁଟି କରିବି ଆପଣ କଲ୍ ଟିକୁ କାଟି ମାନେ ରଖିଦିଅନ୍ତୁ ମୁ ଆଉ କିଛି ସମୟ ଛାଡ଼ିକି ଆପଣଙ୍କୁ କଲ୍ କରିବି।
ଆଛା ଠିକ ଅଛି।
ଧନ୍ୟବାଦ।
ହଁ